ହ୍ୟାଲୋ
ହଁ
ହଁ ମ୍ୟାଡ଼ାାମ କଣ କରୁଛନ୍ତି
କିଛି ନାହିଁ ଏମିତି ବସିଛି ଆଉ
ଆଛା ଭଲ ଅଛନ୍ତି।
ହଁ ଭଲ ଅଛି।
ହୁଁ ହୁଁ ତ ଆପଣଙ୍କ ଏରିଆ ରେ ଖରା କେମିତି ହଉଛି?
ଖରା କଥା ତ ନ କହିଲେ ଭଲ କାରଣ ଯଉ ପ୍ରକାର ଖରା ହଉଛି ମାନେ ମରି ମରିଗଲା ପରେ ଲାଗୁଛି। ତ ଖରା ବହୁତ ଜୋର ହଉଛି ଘରୁ ବି ବାହାରି ହଉନି ମାନେ ସକାଳ ଛଅ ରୁ ମାନେ ଷ୍ଟାର୍ଟିଂ ଯୋଉ ରେଟ ରେ ଖରା ହଉଛି ସନ୍ଧ୍ୟା ଛଅ ପର୍ଯ୍ୟନ୍ତ ସେମିତି ହିଁ ଖରା ରହୁଛି ତ ଘରୁ ହିଁ ବାହାରିବାକୁ ଇଚ୍ଛା ହଉନି ଇଛା କଉ କାମ ଥିଲେ ବି ଯୋଉ ଖରା ହଉଛି ଯିବା ପାଇଁ ଇଚ୍ଛା ହଉନି ବାହାରକୁ ସବୁ ହଁ ସବୁ ବର୍ଷରୁୁ ଏ ବର୍ଷ ଅଧିକ ଟିକେ ଖରା ହଉଛି
ହୁଁ ଖରା ତ ମାନେ କଣ ସବୁ ଖାଇବାକୁ ଭଲ ଲାଗେ
ଖରା ଦିନ ତ ଖରା ହଉଛି ଏମିତିରେ ବି ସେତେ ମାନେ ମାନେ ଫାଷ୍ଟ ହଉଛି ଆମର ଖାଇବା ମାନେ ଭାତ ର ସହିତ ମାନେ ସିମ୍ପଲ ଖାଦ୍ୟ ଖାଇବାକୁ ଇଚ୍ଛା ହଉଛି ଯେହେତୁ ଖରା ହଉଛି ତ ଭାତ ସହିତ ଭଜା ନହେଲେ ସିଝା ଟାଇପ ର ଜିନିଷ ମାନେ ସ୍ୱାସ୍ଥ୍ୟ ଖାଦ୍ୟ ଖାଇବାକୁ ଇଚ୍ଛା ହଉଛି ବାକି ବାହାର ଜିନିଷ ମାନଛି ଆଇସ୍କ୍ରିମ ନହେଲେ କୋଲଡ ଡ୍ରିଙ୍କସ ଆଉ ଲସି ଏଇ ଟାଇପ ର ଜିନିଷ ସବୁ ଖାଇବାକୁ ଭଲ ଲାଗୁଛି ଗରମ ହଉଛି ଜାଣିଥିବ ଏ ସବୁ କେତେ ଭଲ ଲାଗେ। ବା କି ବାହାର ଜିନିଷ ଖାଇବାକୁ ଇଚ୍ଛା କିନ୍ତୁ ମାନେ ଅଲଗା ଦିନରେ ଖାଇବାକୁ ବହୁତ ଭଲ ଲାଗେ ଯେହେତୁ ଗରମ ହଉଛି ଆହୁରି ଖରା ହଉଛି ତ ସେ ଖାଇବା ପାଇଁ ଇଚ୍ଛା ହଉନି ବାକି ଅଧିକ ଟିକେ ଆଇସ୍କ୍ରିମ ଏ ଟାଇମରେ କୋଲଡଡ୍ରିଙ୍କସ ଏଇ ସବୁ ଖାଇବା ପାଇଁ ଇଚ୍ଛା ହଉଛି ତମ ସେପଟେ ଖରା ହଉଛି କି ନାଇଁ?
ବହୁତ ଖରା ହଉଛି ମାନେ ଘରୁ ବାହାରିବାକୁ ବି ଭୟ ଲାଗୁଛି ଏତେ ଜୋରରେ ଖରା ହଉଛି ଯଦି ବି ଘରୁ ବାହାରିବା ତ ହାତରେ ଛତା ଆଉ ମାନେ ଏମିତି ଖରା ହଉଛି ଆଉ ଅସହ୍ୟ କହି ବି ହେବନି। ତ ଖରାରେ ବାହାରିଲେ ତ ମାନେ ଅଂଶୁଘାତ ହେବାର ତ ସମ୍ଭାବନା ନିହାତି ଭାବେ ଅଛି ଆଉ ସେଥିପାଇଁ ମାନେ ଖରାରେ ବାହାରିବାକୁ ବାହାରକୁ ଭୟ ଲାଗେ ଆଉ ରହିଲା ମାନେ ଖରା ଦିନେ ମାନେ ଯାହାବି ଖାଉ ମାନେ ଗୋଟେ ବିଜାର ବିଜାର ଲାଗିବ ବୋରିଂ ଟାଇପର ଆ ସେଥିପାଇଁ ମାନେ ଖରାଦିନେ ମାନେ ଖରାଦିନ ଖାଦ୍ୟ ଖାଇବ ମାନେ ଭଲ ଲାଗିବ ଯେମିତି ଦହି ପଣା ହେଉ କି କିଛି ବି କୋଲ୍ଡ଼ ଡ୍ରିଙ୍କସ୍ ହେଉ କି କିଛି ବି ଫ୍ରୁଟ୍ସ୍ ହଉ କି ଯାହାବି ସବୁ ଥଣ୍ଡା ଜିନିଷ ହିଁ ଖାଇବାକୁ ହିଁ ପସନ୍ଦ ଅଛି ହଁ। କି ଭାଇ
ହ୍ୟାଲୋ
ହ୍ୟାଲୋ
ହଁ
ହ୍ୟାଲୋ କଣ କରୁଛନ୍ତି? ହଁ କଣ କରୁଛନ୍ତି ଶୁଭୁଛି?
ହଁ ଶୁଭୁଛି କୁହନ୍ତୁ।
ତ ସବୁ ଖରାଦିନିଆ ଜିନିଷ ହିଁ ଖାଇବାକୁ ଭଲ ଲାଗେ।
ଆଚ୍ଛା।
ହଁ ଆଉ ଆପଣଙ୍କୁ
ମତେ ତ କହିଲି ଆଇସ୍କ୍ରିମ ଆଉ କୋଲଡ ଡ୍ରିଙ୍କସ ଆଉ ବାକି ଦହି ପଖାଳ ଆଉ ଦହି ଯୋଉ ଦହି ଜୁସ୍ ମାନେ ଦହି ଦହି ବରଫ ସେଇ ଦହି ବୁନ୍ଦି ବରଫ ଏଇ ସବୁ ଖାଇବାକୁ ଭଲ ଲାଗେ।
ଆଚ୍ଛା
ଆଉ ତା ସହିତ ମାନେ ଫ୍ରିଜ ପାଣି ଆ ମାନେ ଫ୍ରିଜ ପାଣି ରଖିକି ତା ମାନେ ଗରମ ମୋର ହଉଛି ଗରମ ଦେହ ଯେହେତୁ ଏ ଗରମ କୁ ଅଧିକ ଗାଁରୁ ପେଟ ଗରମ ହେଇଯାଉଛି ତ ପେଟ ଖରାପ ହଉଛି ଅଧିକ ଟାଇମ୍ ତ ମୁଁ ସେଥିପାଇଁ ମାନେ ଫ୍ରିଜ ପାଣି ମାନେ ମାନେ ଶାଗୁ ବତୁରେଇକି ରଖିଦଉଛି ରାତିରେ ତ ସେଇଟାକୁ ପିଉଛି ବାକି ଭୁସି ମାନେ ଦୋ ଦୋକାନରେ ମିଳୁଛି ମିଶ୍ରି ପଣା ସେଇଥିରେ ଗୋଟେ ନଣ୍ଡା ବଗୁଲି ଟାଇପ ର ଯୋଉ ମିଳୁଛି ଶୁଣିଥିବେ ଯୋଉଟା ପେଟ ଥଣ୍ଡା ରହିବା ପାଇଁ ଖାଉଛନ୍ତି ପିଉଚନ୍ତି ତ ସେ ସବୁ ଅଧିକ ଟାଇମ ପିଉ ଚି ବାକି ଶାଗୁ ଶାଗୁ ମିଶ୍ରୀ ଆଉ ଭୁସି ଏଇରା ଖ ପିଉଚି ଆଉ ଇ ମାନେ ଆଇସ୍କ୍ରିମ ତ ଚାଲୁଚି ହିଁ ଆଇସ୍କ୍ରିମ ଦିନ ସାରା ଚାଲିଥାଉଚି।
ଆଇସ୍କ୍ରିମ୍ ଏଇ ଟାଇମରେ ଆଇସ୍କ୍ରିମ୍ ଖାଇଲେ ବି ବହୁତ ମାନେ ମଜା ବି ଲାଗେ ମାନେ ଖରା ହୁଏ ନା। ସେଥିପାଇଁ।
ହୁଁ ତମୁକୁ ଖରା ଦିନ ବେଶି ଭସନ ନାଁ ଶୀତ ଦିନ?
ମତେ ବେଶୀ ବର୍ଷା ଦିନ ପସନ୍ଦ।
କଣ ପାଇଁ?
ବର୍ଷା ଦିନେ ମାନେ ତାର ମାନେ ମାନେ ତାର ଭିୟୁ ଟିକେ ଅଲଗା ପ୍ରକାର ମାନେ ବର୍ଷା ଦିନେ ମୁଁ ଜାଣିଚି କାଦୁଅ ପଚ ପଚ ହୁଏ ତଥାପି ମତେ ବର୍ଷା ଦିନ ବହୁତ୍ ଭଲ ଲାଗେ। ବର୍ଷାର ମୌସମ ମତେ ଭଲ ଲାଗେ ଆଉ ବର୍ଷା ଦିନ ମାନେ ଖାଦ୍ୟ ତେବେ ବର୍ଷା ହୋଉଥିବ ମାନେ ବର୍ଷାରେ ଭିଜି ଭିଜି ଯାଉଥିବି ମତେ ପସନ୍ଦ ଲାଗେ।
ଓ ତାହେଲେ ବର୍ଷାରେ ଭିଜିବାକୁ ବୋହୁତ ପସନ୍ଦ ତମକୁ।
ହୁଏ ଯେ ଆମେ କୋଚିଂ ଯାଉ ଯେତୋବେଳେ ଆମେ ପିଲା ମାନେ ଟେନଥ୍ ନାଇନ୍ ଏଇ ଟାଇପର ଥିଲୁ ସେତବେଳେ ଆମେ କୋଚିଂ ଯାଉଥିଲୁ, କୋଚ୍ ଯେତୋବେଳେ କୋଚିଂ ଆମେ ଯାଉଥିଲୁ‌ ସେତୋବେଳେ କଣ କରଥୁଲୁ ନା ଘରେ ଦେଇଥିବେ ରେନକୋଟ ଦେଇଥିବେ ଛତା ଦେଇଥିବେ ତ ଆମେ କୋଚିଙ୍ଗ୍ ଯାଉଉ ମିନିମମ୍ ତିିନି କିଲୋମିଟର ଏମିତି ଦୂର ହବ, ଡିଷ୍ଟାନ୍ସରେ ଆମର କୋଚିଂ ଥିଲା, ତ ବର୍ଷ ର୍ଷା ହେଲେ ବି ଆମେ କଣ କରିବୁ ବ୍ୟାଗରେ ରଖ୍ ଖି ଦେଇଥିବୁ ଆମର ଛତା ରେନକୋଟ୍ ଆମେ ମାନେ ଓଦା ହେଇକି ହିଁ ଆସିବୁ।
ଆଛା ବର୍ଷ ରେ ସାଙ୍ଗମାନଙ୍କ ସହିତ ଭିଜିବାର ମଜ୍
ଅଲଗା ଥାଏ, ତାପରେ ବର୍ଷା ହେଲେ ବି କଣ ହୋଉ ଛିନା ପ୍ଲସ୍ ପଏଣ୍ଟ ମାନେ ବର୍ଷା ହୋଉଥିବ ଇଆଡେ ପବନ ହୋଉଥିବ ଶୀତରେ ଥରୁଥିବୁ କିନ୍ତୁ ମଜା ଲାଗୁଥିବ।
ଉଁ
ଆଉ ଆପଣଙ୍କୁ କୋଉ ଋତୁ ଭଲ ଲାଗେ?
ହଁ ମତେ ଖରା ଦିନ ତ ପସନ୍ଦ ନାହିଁ କେବେ ଯୋଉ ପ୍ରକାର ଗରମ ହୋଉଚି ମତେ କେବେ ବି ଖରା ଦିନ ଭଲ ନାହିଁ। ବାକି ଶୀତ ଦିନ ଶୀକ୍ ଟିକେ ଟିକେ ଭଲ ଲାଗେ ଯେହେତୁ ଶୀତ ଦିନେ ପିକନିକ୍ ଯିବାକୁ ଶୀତ ଦିନେ ପିକନିକ୍ ଯାଆନ୍ତି ସମସ୍ତେ ତ ନି ଯିବାର ସୁଯୋଗ ମିଳେ ସେ ଜୟଶ୍ରୀ ଶୀତ ଦିନେ ଟିକେ ଫସଲ୍ ବାକି ଶୀତ ଦିନେ ହୁଁ ଏଇ ବର୍ଷ୍ ସ ଅତ୍ୟଦ୍ ମାନେ ଅଧିକ ଶୀତ ହେଲା ତ ଅଧିକ ସେଥିପାଇଁ ଖରା ହେଇଁଗଲା। ବାକି ନହେଲେ ଅଲଗା ଦିନରେ ଅ ନର୍ମାଲ୍ ଯେତ୍ ଟିକେ ଶୀତ୍ ତ ହବା କଥା ଯେତିକି ଶୀତ କଣ୍ ମାନେ ମନୁଷ୍ୟ ମାନେ ମଣିଷ ମାନେ ସହିପାରିବେ ସେତିକି ଶୀତ ହଉଥିଲା ଏଥର ଟିକେ ସେ କହୁନାହାନ୍ତି ଅସହ୍ୟ ଶୀତ ଶୀତ ହେଲା ତ ସେଥି ପାଇଁ ଶୀତ ଦିନ ଟା ଇଏରେ ବାକି ଶୀତ ଦିନେ ସବୁ ପିକନିକ ଯାଆନ୍ତି ତ ଭଲ ଲାଗେ। ହୁଁ ବାକି ଶୀତ ଦିନେ ସବୁ ମତେ ମାନେ ଗଛ ଯେତିକି ଗଛ ଫୁଲ ମତେ ମୋର ବହୁତ ଫେବରାଇଟ୍ ମାନେ ଗୋଟେ ଗଛ କୁ ମୁଁ ମାନେ ଗୋଟେ ଛୋଟ ପିଲାଠୁ ବି ଅଧିକ କେୟାର କରେ ଗୋଟେ ଗଛ ଲଗାଇବା ମିନ୍ସ ସେ କେତେବେଳେ ବଡ ହବ ମାନେ ତାକୁ ପୁରା ସକାଳେ ଉପର ଓଳି ପାଣି ଦିଏ ତାକୁ ଖତ ଦିଏ ଉମ୍ ଗୋଟେ ଗୋଲାପ ଗଛ ମୁଁ ଲଗାଏ ତ ମତେ ଅଧିକ ଗୋଲାପ ଗଛ ବେଶୀ ପସନ୍ଦ। ତ ଶୀତ ଦିନେ ଅଧିକ ଗୋଲାପ ଫୁଲ ଫୁଟେ। ତ ସେଥିପାଇଁ ଗୋଲାପ ଗଛର କେୟାର୍ ନେ ତାକୁ ପିଆଜ ଚୋ ବା ବତରେଇକି ତାର ପାଣି ଦିଏ। ଗୋଲାପ ଗଛ କାଟିକି ତାର ମାନେ ଆମେ ଯେମିତି କ୍ଷତ ହେଇଗଲେ ଆମେ ଯେମିତି ହଳଦୀ ଲଗେଇଲେ ଭଲ ହୁଏ ଠିକ ସେମିତି ଗଛ ମାନଙ୍କର ଯଦି କୋଉଠେ କ୍ଷତ ହେଇଥାଏ ତ ସେଠି ହଳଦୀ ଲଗେଇଲେ ତ ଠିକ ହେଇଯାଏ। ଠିକ ସେମିତି ଗୋଲାପରେ ଯଦି ମୁଁ କାଟେ ମୁଁ ଗୋଲାପ ଗଛ ମାନେ ଗଛ ପତ୍ରକୁ କିଏ ମାନେ କିଛି କଲେ ମତେ ଲାଗେ ମତେ ବହୁତ ରାଗ ଲାଗେ ମାନେ ମଣି ଆଙ୍କୁ ବାଡେଇଲେ ଯେମତି ରାଗ ଲାଗେ ଗଛ ପତ୍ର କିଏ ଯଦି ଟଚ କଲା ମୁଁ ରାଗି ଯାଏ।
ମାନେ ଆମର ଗୋଟେ ବାରି ଅଛି ସେଇପଟେ ମୁଁ କଣ କରେ ଗଛ ସବୁ ମାନେ ବହୁତ ସାରା ଗଛ ଲାଗିଛି ମାନେ ବଡ ବଡ ଗଛ ମାନେ ମତେ ବି ପସନ୍ଦ ନାହିଁ ମାନେ କେହି ଯଦି ଗ ଗଛ ହାଣିଦେଲେ କି ଗଛକୁ କଣ ଯଦି କରିଦେଲେ ମତେ ତାକୁ ଦେଖିଲେ ବହୁତ ରାଗ ଲାଗେ।
ତ ଶୀତ ଦିନେ ଟାଇମ ରେ ସେ ଫାଷ୍ଟ କି ବର୍ଷା ଦିନେ ତ ଏମିତିରେ ବର୍ଷା ପାଣି ପଡିବ ଯେହେତୁ ଗଛ ଭଲ ରହିବ ବାକି ଶୀତ ଦିନେ ସବୁପ୍ରକାର ଫୁଲ ଅଧିକ ଫୁଟେ ନା ଗୋଲାପ। ଫୁଲ ଫୁଟେ ବାକି ସେବତି ଫୁଲ ଫୁଟେ। ମତେ ଗଛ ଫୁଲ ଲଗା ମାନେ ଫୁଲ ଗଛ ଲଗେଇବାକୁ ଯେତିକି ପସନ୍ଦ ଫୁଲ ଲଗେଇବାକୁ ବି ତାଠୁ ଅଧିକ ପସନ୍ଦ ତ ଫୁଲ ଗଛ ମାନେ ଯଦି ମାନେ କାଟିବାକୁ ଗୋଲାପ ଗଛ ଯେହେତୁ କଣ୍ଟା ଗଛ ତାକୁ ଯେତେ କାଟିବ ସେ ସେତେ ବଢିବ କିନ୍ତୁ ମତେ କାଟିବାକୁ ବେଶୀ କଷ୍ଟ ହୁଏ ଗୋଲାପ ଗଛ କାଟିବି ମତେ ଏଇ ଲାଗେ ମାନେ ଯଦି ଆଉ ଜଣଙ୍କ କାର ମାନେ ପାର୍ଟ ଦେହର ପାର୍ଟ ମାନେ କଷ୍ଟ ଦଉଛି ତ ବହୁତ୍ କଷ୍ଟରେ କାଟେ ଯେହେତୁ ନ କାଟିଲେ ସେ ଗଛ ଗ୍ରୋଥ ହବନି ତ ଗଛ କାଟେ ତାର ମାନେ ଗୋଟେ ଛୋଟ ବେବି ପରି ତାର ମାନେ ପିଆଜ ଚୋପା ବ ବତୁରେଇକି ତାର ପାଣି ଦିଏ ପିଆଜ ଚୋପା ବତରେଇକି ପାଣି ଦେଲେ ମାନେ ଗଛର ଗ୍ରୋଥ ହବା ସହିତ ଭଲ କଲର ର ଫୁଲ ଫୁଟିବ। ତା ସହିତ ଆମେ ଯୋଉ ହଁ ତା ସହିତ ଯୋଉ ଆମେ ଯୋଉ ପରିବା କାଟୁଛେ ତାର ଆଳୁର ର ଚୋପା ବାହାରୁଛି ତ ସେ ଚୋପାକୁ ଦେଲେ ବି ଗୋଲାପ ଗଛ ବହୁତ ଗ୍ରୋ ମାନେ ଗ୍ରୋଥ କରିବ। ଆଉ ଚାହା କରୁଛେ ଆମେ ଚାହାର ଖଦା ମାନେ ଚାହା କସିବା ପରେ ପରେ ଚାହା ଖଦା ଯୋଉ ବାହାରେ ପକଉଛେ ତାକୁ ଆମେ ଯେ କୌଣସି ଗଛ ମୂଳରେ ଦେଲେ ସେ ଗୋଟେ ଆମର ଖତ ଟାଇପ ର କାମ କରେ ତ ମୁଁ ତାକୁ କୋବି ଗୋଲାପ ଗଲା ସେରେ ଦିଏ ବାକି ଆମ ଛାତରେ ମୁଁ ସବୁବେଳେ ସବୁପ୍ରକାର ଗଛ ବି ଏବେ ମଧ୍ୟ ଲଗେଇଛି ଆଉ ତାର କେୟାର ନଉଛି ଅଧିକରେ ମତେ ଗୋଲାପ ଗଛ ପସନ୍ଦ ବାକି ସେବତୀ ଗୋଲାପ ଗଛ ଅଧିକ ମୋର ଫେବରାଇଟ
ବହୁତ ଭଲ ଲାଗେ।
ହଁ ମତେ ଗୋଲାପ ତ ବେଶୀ ପସନ୍ଦ ଆଉ ଯୋଉଠିକି କି ଯାଏ ଗୋଲାପ ଗଛ ଦେଖିଲା ଆକୁ କିଣିକି ଆଣିଦିଏ ଗଛ ଲଗେଇବା କି ମାଙ୍କଡ ଯଦି ଗୋଲାପ ଗଛ ଖାଇଦେଲା ତ ମତେ ପୁରା କାନ୍ଦି ପକେଇବି ବୁଲା ବଉଛ ଖାଇଦେଲା ଖାଇଦେଲା ଖାଇଦେଲା ଏମିତି ଗୋଲାପ ମାନେ ଗୋଲାପ ଫୁଲ ଫୁଲ ଆଉ ମାନେ ଫୁଲକୁ ତ ବେଶୀ ଭଲ ପାଏ ଫୁଲ ଗଛକୁ ଆଉ ଛୋଟ ପିଲା ପରି ଆଉ
ହଁ ହଁ।
ତ ତମକୁ ଗଛ କୋଉ ଫୁଲ ବେଶୀ ଭଲ ଲାଗେ?
ମତେ ମତେ ଫୁଲ ତ ଏମିତି କିଛି ମାନେ ଏମିତି କିଛି ମୋ ପସନ୍ଦ ନାହିଁ କିନ୍ତୁ ମତେ ସବୁ ଫୁଲ ଭଲ ଲାଗେ
ଆଚ୍ଛା
ଆମର ମାନେ ଗୋଟେ ଗଛଟେ ଅଛି ଫୁଲ ଗଛ ମଧୁମାଳତି ବୋଲି ସେଟା ବି ଆମ ଘର ଫ୍ରଣ୍ଟରେ ଏବେ ଏବେ ବି ଅଛି ସେଇଟା ହେଇଗଲାଣି କେତେ ମାନେ ବହୁତ ବର୍ଷ ପୁରୁଣା ହେଇଗଲାଣି ମିନିମମ୍ କୋଡ଼ିଏ ଏମିତି ହେଇଯିବ ସେ ଗଛ ଏବେ ବି ଅଛି ତାର ବାସ୍ନା ମାନେ ବହୁତ ମାନେ ଭଲ ବାସ୍ନା ବାସ୍ନା। ମଧୁମାଳତି ର ହଉ ମ୍ୟାଡ଼ମ ଆମର ଏବେ ଟାଇମ୍ ହଁ